ହ୍ୟାଲୋ ଆଜ୍ଞା ସାର୍ ନମସ୍କାର।
ନମସ୍କାର ମ୍ୟାଡ଼ାମ୍।
ଆଜ୍ଞା ଭଲ ଅଛନ୍ତି?
ହଁ ହଁ ଭଲ ଅଛି ଆପଣ ଭଲ ଅଛନ୍ତି?
ହଁ ହଁ ମୁଁ ଭଲ ଅଛି ଆଉ ଆଜି କଣ ଖାଇଥିଲେ?
ଆଜି ଖିଆ ହେଇଥିଲା ଭାତ, ଡାଲି, ଆଳୁ ଭର୍ତ୍ତା।
ଆଜ୍ଞା।
ଆଉ ଆଳୁ ପୋଟଳ ଭଜା, ବଡ଼ିଚୁରା।
ବଢିଆ ଖାଦ୍ୟ ଖାଇଛନ୍ତି ଆଉ।
ହଁ ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ଆମର ଭାତ। ତ ଡାଲି, ପୋଟଳ ଆଳୁ କୁର୍ମା ଖାଇଥିଲି ଆଉ।
ଆଚ୍ଛା ଆଚ୍ଛା।
ହଁ।
ଆଉ ଏବେ ସନ୍ଧ୍ୟାବେଳେ କିଛି ଖିଆ ହେଇନି?
ନାଁ ନାଁ ସନ୍ଧ୍ୟାବେଳେ କିଛି ଖାଇନି ଆପଣ କଣ ଖାଇଛନ୍ତି?
ନାଇଁ ମୁଁ ସନ୍ଧ୍ୟାବେଳେ ଏବେ ବାସ୍ ପିଜୁଳି ଖାଉଥିଲି।
ଆରେ ବା ପିଜୁଳି କଣ ବାଡିରେ ନା କୋଉଠୁ ଆସିଥିଲା?
ନାଇଁ ଆସିଥିଲା ଏମିତି ଦିଦି ଜଣେ ଆଣିଥିଲା।
ଆଚ୍ଛା।
ହଁ। ଆଉ ଏବେ ଆପଣଙ୍କର ପାଗ କେମିତି ଅଛି ସେପଟେ?
ହଁ ହଁ ପାଗ ବହୁତ ଭଲ ଅଛି ଆଉ। ସକାଳୁ ତ ମେଘ ଚାଲିଥିଲା ପୁରା। ଏବେ ଟିକେ ଛାଡି ଯାଇଛି ପାଗ ଭଲ ଥଣ୍ଡା ପାଗ ଅଛି ଆପଣଙ୍କ ସେପଟେ କେମିତି ଅଛି?
ହଁ ଆମର ବି ଏପଟେ ବର୍ଷା ହେଇକି ଦିନ ସାରା ଛାଡିଛି।
ଆଜ୍ଞା।
ଏବେ ଅଛି ପାଗ ଠିକ ଠାକ୍ ଅଛି।
ଆଚ୍ଛା ଆଚ୍ଛା ବଢିଆ ଆଉ।
ଆଜ୍ଞା।
ହଁ ଆପଣଙ୍କୁ କୋଉ ଋତୁ ଭଲ ଲାଗେ ବର୍ଷା, ନା ଖରା, ନା ଶୀତଋତୁ?
ମୋତେ। ହୁଁ ବସନ୍ତ ଋତୁ ଟା ଭଲ ଲାଗେ।
ଆଚ୍ଛା।
ହଁ ବସନ୍ତ ଋତୁ ଜାଣିପାରିଲେ ତ ଶୀତ ଋତୁ ପରେ ହଁ ମାନେ ସେଟା ଏମିତି ଗୋଟେ ସମୟ ଯୋଉ ଟାଇମ ରେ ଆପଣଙ୍କର ନା ଅଧିକ ଥଣ୍ଡା ଥିବ ନା ବର୍ଷା ହଉଥିବ ନା ଅଧିକ ଖରା ହଉଥିବ।
ଠିକ କଥା ଠିକ କଥା ହଁ
ହଁ ଆଉ ଏବେ ତ ପାଣିପାଗ ଏମିତି ସବୁ ପରିବର୍ତ୍ତନ ହେଲାଣି ଯେ ଆପଣ ମାନେ ଖରା ଦିନରେ ତ ପୁରା ବିଲକୁଲ ବି ବାହାରକୁ ବାହାରି ପାରିବେନିି ଏତେ ଜୋରସେ ଖରା ହେଉଛି।
ଠିକ କଥା
ଆଉ ବର୍ଷା ଦିନ ବି ସେମିତି ତ ସେଇ ଋତୁଟା ମୋତେ ଟିକେ ଭଲ ଲାଗେ ଆଉ
ଆଚ୍ଛା ସାର୍ ଏବେ ଗଲା ବର୍ଷା ଋତୁ ତ ଆରମ୍ଭ ହେଲା ଖରା ଋତୁ ଯାଇଛି। ଆପଣ ଖରା ଦିନ ଜାଣିଥିବେ ଆମର ଖରା ଆମ୍ବ ପଣସ ଏଇ ସବୁ ହିଁ ତ ଆମେ ପାଇଥାଏ ମାନେ ଋତୁ ଜାତୀୟ ପରିବା ଯୋଉଟା
ହଁ ହଁ ଆମର ତ ଅଛି ଆ ବଗିଚା ବି ଅଛି ସେଠି ଆମ୍ବ ପଣସ ସବୁ ଗଛ ବହୁତ ସାରା ଅଛି।
ଆଚ୍ଛା ତ ବଢିଆ ଆପଣ ଖରାଦିନିଆ ସେଇ ସବୁ ପାଉଥିବେ ଆଉ ଖରାଦିନେ ଫଳ ଯାହାଟା ଆମକୁ ମିଳେ ମାନେ ସେଇ ଋତୁରେ ହିଁ ତ ମିଳେ ନା ଆମ୍ବ ପଣସ ସେଇ ଋତୁ ପଳେଇଲା ପରେ ତ ମିଳେନି ଆଉ ନା
ହୁଁ ହଁ ଆମର ଏବେ ବି ଘରେ ପଣସ ରଖା ହେଇଛି।
ଆଜ୍ଞା ଆପଣଙ୍କୁ ଆଚ୍ଛା ଉପ ଆମ୍ବ ହଉ କି ପଣସ ହଉ ପ୍ରଥମେ ମୁଁ ଆମ୍ବ କଥା ପଚାଉଛି। ଆପଣଙ୍କୁ କଞ୍ଚା ଆମ୍ବ ଭଲ ଲାଗେ ନା ପାଚିଲା ଆମ୍ବ ଭଲ ଲାଗେ?
ନାଇ ନାଇଁ ମୁଁ ନା ମୁଁ କଞ୍ଚା କଞ୍ଚା କେବଳ ଖାଏ ମୁଁ ହଁ ଚଟଣି ହୁଏ ଜାଣିଛନ୍ତି ଆମ୍ବ ଚଟଣି
ହଁ ହଁ ଜାଣିଛି।
ହଁ ତ ସେଇଟା ତ କେମିତି ବନାଯାଏ ମୁଁ ଜାଣିନି କଣ କଣ ପକା ହେଇକି ହୁଏ। କିନ୍ତୁ ସେଇଟା ହିଁ କଞ୍ଚାରେ କେବଳ ସେଇଟା ହିଁ ମୁଁ ଖାଏ।
ଆଚ୍ଛା ଆଚ୍ଛା
ନହେଲେ କଞ୍ଚା ଆମ୍ବ ଏମିତି ଖାଏନି ହଁ ପାଚିଲା ଆମ୍ବ ଭଲ ଲାଗେ।
ହଁ ନାଇଁ ଆମ୍ବରେ ଏବେ ଅ ଅଛି ନା ଆମ୍ବ କଞ୍ଚା ଆମ୍ବରେ ଆମର ଆଚାର ତିଆରି କରାଯାଏ ନହେଲେ ଆମ୍ବୁଲ ତିଆରି କରନ୍ତି। ଆମ୍ବ ସଢା ବି ତିଆରି ହୁଏ। ଆଉ ଯେମିତି କିି ଭାତ ସହିତ ଆମେ ଆମ୍ବ ଖଟା ଖାଏ ମାନେ ଘରେ ଯୋଉଟା ରନ୍ଧା ହେଇ ଥାଏ ମାନେ ସେଗୁଡାକ କଞ୍ଚା ଆମ୍ବରେ ସବୁ ବନା ହୁଏ ନା ତ ମୁଁ ସେଇଟା ପଚାରିଲି ଆପଣଙ୍କୁ କଞ୍ଚା ଆମ୍ବରେ ଏଇ ସବୁ ଜିନିଷ ତ ଭଲ ଲାଗେ ନା ନାଇଁ ମାନେ ଏମିତି ଖାଲି ହିଁ ଚଟଣି ଚଟଣି ବି ତ କରନ୍ତି।
ହୁଁ ନା ହଁ ମତେ ଭଲ ଲାଗେ ହେଲେ ଖଟା ହେଲେ ଭଲ ଲାଗେ। ଆଚାର ବି ସେମିତି ଟିକେ ଟିକେ ଖାଏ ବେଳେବେଳେ
ଆଜ୍ଞା
ଆଉ ହଁ ଆମ୍ବ ସରା ଏରିକା ତ ହୁଏ ମୁଁ ଜାଣିଛି।
ହଁ
ହଁ ନାଇଁ ତ ମୁଁ ପାଚିଲା ଆମ୍ବ ହିଁ ଭଲ ଲାଗେ ମତେ
ଆମ୍ବ ଚଟଣୀ ଟା କେମିତି ହୁଏ ଆପଣ ଜାଣିଛନ୍ତି?
ହଁ ଉଁ କଞ୍ଚା ଆମ୍ବ ହଁ ଜାଣିଚି। ପ୍ରଥମେ କଞ୍ଚା ଆମ୍ବକୁ ଆପଣ ନେଇଯିବେ ଛୋଟ ଛୋଟ ଖଣ୍ଡ ରେ କାଟିକି। ତା ପରେ ଆନ୍ ଆପଣଙ୍କୁ ଯଦି ଚିନି ଭଲ୍ ଲାଗେ ଚିନି ତା ଦେହରେ ମିଶେଇ ପାରିବେ ନହେନେ ତ ଗୁଡ। ଲୁଣ ସ୍ଵାଦ ଅନୁସାରେ। ଆଉ ଯଦି କଞ୍ଚ ରାଗ ଖାଆନ୍ତି ଆପଣ ତାହେଲେ କଞ୍ଚାଲଙ୍କା ଦେଇପାରିବେ।
ହୁଁ ସେଥିରେ ରସୁଣ ଫସୁଣ କିଛି ପକାନ୍ତି କି?
ସୁଣ ହେଲା କି ପିଆଜ ହେଲା ଆପଣ ଛେ ଛେଚିକି କି ନହେଲେ ସବୁ ତକ ମିଶେଇକି ଆପଣ ବାଟିକି ଚଟଣି କରିପାରିବେ।
ଆଚ୍ଛା ଆଚ୍ଛା।
ହଁ। ଯାହାକୁ ଯେମିତି ପସନ୍ଦ କିନ୍ତୁ ଆପଣ ଦେଇପାରିବେ। ପିଆଜ ହେଲା କି ରସୁଣ ହେଲା କିଛି ବି ଆପଣ ଦେଇପାରିବେ। କଞ୍ଚା ଆମ୍ବ ତା ସହିତ ଲୁଣ ଟିକେ ଚିନି। କିମ୍ବା ବ ଭ ସମସ୍ତେ ପ୍ରାୟ ଚିନି ହିଁ ବ୍ୟବହାର କରନ୍ତି।
ଉଁ ହୁଁ ମତେ ବି ତ ସେଇ ଚିନିବାଲା ହିଁ ଭଲ୍ ଲାଗେ।
ଆଜ୍ଞା।
ଉଁ ହୁଁ।
ଓ ହଁ।
ତ ଆପଣଙ୍କୁ କଁଟା ଭଲ୍ ଲାଗେ? କଞ୍ଚା ନା ପାଚିଲା ଆପଣଙ୍କର ଅଛି ଗଛ ଆମ୍ବ ଗଛ ପଣସ ଗଛ କିଛି?
ନାଇଁ ନାଇଁ ଆମର ତ ସେଇ ସବୁ କିଛି ନାହିଁ ଏଁ ଏମ୍ତି ସମସ୍ତେ ବନ୍ଧୁବାନ୍ଧବ ଦିଅନ୍ତି ଯାହାର ସବୁ ବାଡି ଅଛି। କି ଆମ୍ବ ତୋଟା ଅଛି ଏଁ ମା ସେମାନେ କିଣିକି ଖାଏ। ଖିଆ ହୁଏ ଆଉ ଆଜ୍ଞା ଆମ ନିଜର ନାହିଁ। ହଁ ତ ନାଇଁ କଞ୍ଚା ଆମ୍ବରେ। ସବୁ କିଛି ଭଲ୍ ଲାଗେ ଚଟଣୀ ହେଲା କି ଆମ୍ବ ସଢା। ନହେଲେ ଆଚାର ଯୋଉଟା କରନ୍ତି। ଆଉ ଆମ୍ବ ଖଟା ରନ୍ଧା ଖାଁ ଯୋଉ ଟା ସେଇଟା ବି ଭଲ୍ ଲାଗେ ଆଉ।
ହୁଁ ହୁଁ ହୁଁ।
ହଁ ଆଉ ଆପଣ ପାଚିଲା ଆମ୍ବ? କେମ୍ତି କଁ କରିକି ଖାଆନ୍ତି ଖାଲି ଭାତ ସଇତ କାଟିକି ଖାଆନ୍ତି ନା କେମ୍ତି?
ହଁ ମାନେ ମୁଁ ହୁଁ ସୁ ଏମ୍ତି ଟାଇମ୍ ଦେଖିକି ଖାଇଦିଏ ସେମ୍ତି ହାତରେ ଦରିକି। ବାକି ହଁ ଲୋକ କୁହନ୍ତି ପାଚିଲା ଆମ୍ବ ଗୋଟା ଏମ୍ତି ଖାଇଦିଅନ୍ତି ଯୋଉ ଧରିକି ଜାଣିଥିବେ?
ହଁ ହଁ ହଁ।
ମୋତେ କିନ୍ତୁ ସେମ୍ତି ବିଲକୁଲ୍ ବି ପସନ୍ଦ ନୁହଁ ମୁଁ ଆମ୍ବକୁ ଭଲ୍ସେ କା ଟିକି ମତେ ଦେଲେ ମୁଁ ସେଇଟା ଖାଏ। ଆମ ତ ଆମ୍ବ ଟାକୁଆ ଯୋଉଟା ଜାଣିଥିବେ?
ହଁଅଁ।
ସେଇ ଭାଗ ଟା ମତେ ଖାଇବାକୁ ଭଲ୍ ଲାଗେନି କେବେ ବି।
ଆଜ୍ଞା।
ହଁ ତ ଖାଏ ସେମିତି ବାକି ପଣସ ତ ଜାଣିଥିବେ ପଣସ କଞ୍ଚାରେ ବି ଖାଆନ୍ତି ପାଚିଲାରେ ବି ଖାଆନ୍ତି ଏ କ କଞ୍ଚାରେ କି ଖାଆନ୍ତି କି ନାହିଁ ଆପଣ ଜାଣିଚନ୍ତି କି ନାହିଁ ମୁଁ ଜାଣିନି। କଞ୍ଚାରେ ଖାଆନ୍ତି ତରକାରୀ କରିକି।
ହଁ ମାନେ ଯୋଉଟା କଞ୍ଚା ପଣସ ପାଚି ନ ଥିବ ତାକୁ ତ ଜାଣିଚି ପଣସ କଠା ଯୋଉଟା ଆମେ କୁହନ୍ତି। ଏଁ ତାକୁ ହଁ ସେଇଟା ତ ଆମେ ଖାଇଥାଉ। ଅଁ କଷେଇକି ମାନେ ପଣସ କଷା। ତରକାରୀ ଟାଇପର କରିକି ପଣସ ଭଜା ହୁଏ ମସଲା ଦେଇକି ଭଜା ହୁଏ ତାପରେ ତାକୁ ହାଲୁକା ସିଝେଇକି ସେଇ କଞ୍ଚା ପଣସ ପତଳା ପତଳା ଖଣ୍ଡରେ ଆପଣ କା କାଟିକି ତାକୁ ସିଝେଇକି ଏଁ ତା ଦେହରେ ଯୋଉଟା ଆମର ବେସନରେ ଛାଣି ପାରିବେ ବେସନ ଗୋଳଣି କରିକି ନହେଲେ ହଁ ମାନେ ପକୁଡି ପାଇଁ ଯେମିତି ବେସନ ଗୋଳା ହୁଏ। ସେମିତି ବେସ୍ ବେସନ ଗୋଳିକି ତା ଦିହରେ ଆପଣ ପଣସ କଞ୍ଚା ପଣସ ଯୋଉ ପତଳା ଖଣ୍ଡ କରି କାଟିଥିବେ ସିଝେଇକି ରଖିଥିବେ ସେ ବେସନ ଗୋଳଣିରେ ପକ୍ ପକେଇକି ତାକୁ ଛାଣିକି ଖାଇ ପାରିବେ ପଣସ ବରା ବୋଲି କୁହନ୍ତି, ନହେଲେ ଚାଉଳ ବଟ୍ ବଟା ଦେଇକି ମାନେ ଚାଉଳ, ଜିରା, ଲଙ୍କା, ଅଦା, ରସୁଣ, ପିଆଜ ସବୁ ବାଟିଦେବେ ଭଲ ଭାବରେ ପଣସ ସେମିତି ପତ୍ ପତଳା ପତଳା ଖଣ୍ଡ କରିକି କାଟିକି ସିଝେଇକି ଲୁଣ ହଳଦୀ ଦେଇକି ସିଝେଇଦେବେ ସିଝେଇକି ସେଇ ଗୋଳଣିରେ ପକ୍ ପକେଇକି ତାକୁ ବି ଆପଣ ଏଁ ଛାଣିକି ଖାଇପାରିବେ ତେଲ କଡେଇରେ। ନହେଲେ ତାୱା ବସେଇକି
ପିଠଉ ପିଠଉ।
ପିଠଉ ଯୋଉଟା କରନ୍ତି। ହଁ ପିଠଉ କରିକି ତେଲ ତା ଅଧାରେ ବୁଲେଇକି ଚାରି ତା ଚାରିପଟେ ପିଠଉ କରିକି ଖାଇବେ। ଖାଇବେ ଆଜ୍ଞା ପଣସ ଏବେ ତ ପଣସ ବିରିୟାନୀ ବି ବନେଇଲେଣି। ପଣସ ତରକାରୀ ହଉଥିଲା, ହଁ ପଣସ ବିରିୟାନୀ ବି ହେଲାଣି। ଆଁ କଞ୍ଚାପଣସ ତ ଆପଣ ବହୁତ ସାରା ଖାଦ୍ୟ ପଦାର୍ଥ ବନେଇକି ଖାଇ ପାରିବେ।
ହଁ ବୁଝିଲି ନା ମତେ ଅଁ ପାଚିଲା ପଣସ ଠାରୁ ଭଲ ଲାଗେ କଞ୍ଚା ପଣସ।
ଆଜ୍ଞା କାହିଁକି ସାର୍ ପାଚିଲା ପଣସ କୁ ହଁ ଆପଣଙ୍କ
ମୋତେ ପଣସର ମତ କେବଳ ତରକାରୀଟା ହିଁ ଟିକେ ଭଲ ଲାଗେ। ଆଉ ସେ ପିଠ୍ ଉ ପକୁଡି ହେରିକା ତ କଣ ହଉଥିବ ମାନେ ମତେ କିନ୍ତୁ ତରକାରୀ ଟା ହିଁ ପସନ୍ଦ ଟିକେ।
ଆଉ ପାଚିଲା ପଣସ ମୁଁ ଖାଏ ଏମିତି ବାସ୍ ଟେଷ୍ଟ କରେ ଗୋଟେ ଦୁଇ
ଅଁ। ଯେମିତି ରହିଲା ଆପଣଙ୍କର ପାଚିଲା ଆମ୍ବକୁ ନେଇକି ଆମ୍ବ ରସ ତିଆରି ବି କରନ୍ତି। ମାନେ ସେଇ ରସକୁ ନେଇକି ଆଇସ୍କ୍ରିମ ବି ଆପଣ ବନେଇକି ଖାଇପାରିବେ ବାହାରେ ତ ମିଳୁଛି। ସବୁ ଯୋଉ କୁହନ୍ତି ସବୁ ଫ୍ଲେଭର ର ଆଇସ୍କ୍ରିମ ପାଇନାପୋଲ ହେଲା। କି ମା ଆମ୍ବର ଏମିତି ତ ଆପଣ ସେଇଟା ବି ଘରେ ବନେଇକି ଖାଇପାରିବେ। ଆମ୍ବ ରସ ଯୋଉଟା ତାକୁ ନେଇକି ଆମ୍ବ ରସ ଜୁସ୍ ଯୋଉଟା କରାହୁଏ ସେଟା କରିକି ପିଇ ପାରିବେ। ନହେଲେ ଆଇସ୍କ୍ରିମ କରିକି ଖାଇ ପାରିବେ ସେହିଭଳି ପାଚିଲା ପଣସର ବି ଏଁ ଆଇସ୍କ୍ରିମ କରୁଚନ୍ତି ପାଚିଲା ପଣସକୁ ନେଇକି ବି ହଁ ପଣସରେ ବି ଆଇସକ୍ରିମ ପାଚିଲା ପାଚିଲା ପଣସ ଯୋଉଟା।
ବୁଝିଲି ନାଇଁ ମୁଁ କେବେ ଜାଣିନଥିଲି ଆ
ହଁ ହଁ ପାଚିଲା ପଣସର ଆପଣ କ୍ରିମ କରିକି ଖାଇ ପାରିବେ କଞ୍ଚା ଇରେ ବିରିୟାନୀ ହେଲା। କି ପାଚିଲା ପଣସ ବି ପୂଜା ବି କରାଯାଏ ନା। ହଁ ଫ ଫଳ ସେଇଟା ଫଳରେ ଯାଉଚି।
ଆମର ତ ରଜ ସାବିତ୍ରୀରେ ସେଇଆକୁ ପୂଜା ହୁଏ।
ଆଜ୍ଞା ଆଜ୍ଞା।
ହୁଁ ହୁଁ ବୁଝିହେଲା।
ଆଜ୍ଞା। ହଁ ସାର୍ କଥା ହେଇକି ଭଲ ଲାଗିଲା ଧନ୍ୟବାଦ। ଆଜ୍ଞା।